ହ୍ୟାଲୋ, ହ୍ୟାଲୋ ମ୍ୟାଡ଼ାମ କଣ କରୁଛନ୍ତି?
ଏମିତି ବସିଥିଲି ଆଉ ଆପଣ କୁହନ୍ତୁ କଣ କରୁଛନ୍ତି?
ଆ ହୋଁ ଆମେ ହେଲେ ସେମିତି ଏବେ ଖାଇକି ତ ଜଷ୍ଟ ଆସିଲି। ଆଉ ଆପଣ?
ଆଜ୍ଞା, ମୁଁ ବି ଖାଇବା ପିଇଆ ସରିଲାଣି ଆଉ।
ନିହାତି କଣ ଖାଇଛନ୍ତି ଆଜି ତାହଲେ?
ହଉଛି ଆଜି ସେ ଭାତ ଡାଲି। ଆଳୁ କୁନ୍ଦୁରୁ ଭଜା ଏମିତି ଆଉ ଆପଣ କଣ ଖାଇଛନ୍ତି?
ମୁଁ ସେଇ ଭାତ ଡାଲି ଇ ତାପରେ ଆଳୁ ଭର୍ତ୍ତା ପୁଣି ତା ସହିତ ସେଇ ଛତୁ। ଏମିତି ପଣସ ଟିକେ ଛଣା ଏମିତି ଆଉ। ଆଉ ମ୍ୟାଡ଼ାମ ଫ୍ରି ଅଛନ୍ତି ବୋଲି। ଟିକେ କଥା ହେଇଥାନ୍ତି।
ହଁ, ହଁ କୁହନ୍ତୁ।
ଆଁ ମୁଁ କହୁଥିଲି କି ମାନେ ଏମିତି ଦେଖନ୍ତୁ ଗୋଟେ ଅ ମାନେ ଗୋଟେ ଇଣ୍ଟର୍ସ୍ତିଙ୍ଗ ଗୋଟେ ଟପିକ୍ ଗୋଟେ ଭାବିଥିଲି ମୁଁ ଗୋଟେ ମାନେ ଯୋଉଟା କି ଆମ ଓଡିଆ ମାନଙ୍କର ସଂସ୍କୃତି କହିବାକୁ ଗଲେ ଜଗନ୍ନାଥ ସଂସ୍କୃତି ଆମେ ଯାହାକୁ ଜାଣିଛନ୍ତି। ଜଗ ନାଥର ନାଥ ଜଗନ୍ନାଥ ତ ତାଙ୍କ ବିଷୟରେ ଟିକେ ଆଜି କଥା ହେଇଥାନ୍ତି।
ହଁ, ହଁ ନିଶ୍ଚିତ କହୁନାହାନ୍ତି।
ହଁ ଆପଣ ନିହାତି ମୁଁ ବୋଧେ ଆଶା କରୁଛି ଆପଣର ପୁରୀର ହଉଥିବା ରଥଯାତ୍ର ତ୍ରା ନିହାତି ଅନୁଭବ କରିଥିବେ।
ହଁ।
କେମିତି ଲାଗେ ଆପଣଙ୍କୁ?
ବହୁତ ଭଲ ଲାଗେ ରଥଯାତ୍ରା ତ ବିଶ୍ଵ ପ୍ରସିଦ୍ଧ ଆପଣ ଜାଣିଛନ୍ତି। ପୁରୀର ଜଗନ୍ନାଥ ଠାକୁରଙ୍କ ମୁଖ୍ୟ ପର୍ବ ଏଇଟା। ଆମ ଓଡିଶାରେ ମୁଖ୍ୟ ପର୍ବ ଏଇଟା।
ଆଜ୍ଞା। ଅ ମାନେ ଯେମିତି କିି ସିଏ ଭାଇ ଭଉଣୀ ତିନି ଜଣ ଜ ଗା ବଳିଆ ସୁଭଦ୍ରା ତିନି ଭାଇ ଭଉଣୀ ମିଶିକି ସେ ତାଙ୍କ ମାଉସୀଙ୍କ ଘରକୁ ଯାଆନ୍ତି। ଆ ପ୍ରତିିବର୍ଷ ଯେମିତି ଆଷାଢ ମାସ ଶୁକ୍ଲ ପ କ୍ଷ ଦ୍ଵିତୀୟ ତିଥିରେ ସେ ଏଇ ମାନେ ପର୍ବ ଟା ଅନୁଷ୍ଠିତ ହୁଏ।
ଆଉ ଏଇଟା ଓଡିଶାର ସବୁଠୁ ପ୍ରସ ପ୍ରସିଦ୍ଧ ପର୍ବ ମାନଙ୍କ ଭିତରୁ ଗୋଟିଏ
ଗୋଟିଏ ତ
ଆପଣ ଜାଣିଥିବେ ଯେ ଏବେ ରଥ ତୃତୀୟା ବେଳୁ ହିଁ ରଥ ନିର୍ମାଣର କାମ ଆରମ୍ଭ ହେଇଥାଏ। ଏବେ ଆରମ୍ଭ ହେଇଯାଇଥିବ ଅକ୍ଷୟ ତୃତୀୟା ଠାରୁ।
ଆଜ୍ଞା ରଥ କାଠ ସବୁ ଆସିଯାଇଥିଲା। ତ ଏବେ ସବୁ କାମ ଚାଲିଚି। ୟା ପରେ ପରେ ତ ହୁଁ।
ନବିଘୋଷ ଜଗନ୍ନାଥଙ୍କ ତାଳଧ୍ୱଜ ବଳଭଦ୍ର ଠାକୁରଙ୍କର ଆଉ ମା ସୁଭଦ୍ରାଙ୍କ ଦର୍ପଦଳନ।
ହୁଁ।
ତିନିଟା ରଥ ତ ତିଆରି ହବ ଅକ୍ଷ ତୃତୀୟା ଦିନୁ ଷ୍ଟାର୍ଟ ହେଇଗଲାଣି ଆଉ। ଆପଣ ତ ଜାଣିଚନ୍ତି ସେ ରଥଯାତ୍ରା ମାନେ ସେଇଟା ହଉଚି ଓଡିଶାର ସବୁଠୁ ବଡ ପର୍ବ।
ସବୁଠୁ ବଡ ସ ଓଡିଶାର ପରିଚୟ କହିବାକୁ ଗଲେ ଏକ ପ୍ରକାରର। ଯେମିତିକି ଆପଣ ଜାଣିଥିବେ ଯେ ସେଦିନ ପୁଣି ଏଇ ସଂସ୍କୃତି ଆମର ଏତେ ଏ ଏତେ ସୁନ୍ଦର ଯେ କହିବାକୁ ଗଲେ ମାନେ ବର୍ଷ ବର୍ଷ ଧରି ରହି ଆସିଚି ଆମର ଯାହା ପରମ୍ପରା ଏହି ଦିନ ପୁରୀର ଗଜପତି ମହାରାଜା ଯିଏ କିି ରଥ ଉପରକୁ ଆସିକି ସୁନା ଖଡିକାରେ ରଥ ଚାରି ପାଖକୁ ସଫା କରିଥାନ୍ତି। ମାନେ ଯାହାକୁ ଆମେ ଛେରା ପହଁରା କହିଥାଉ। ମାନେ ସେଇଠି ଏଇଟା ସମ ଜଣା ଦିଆଯାଇଥାଏ ଯେ ଏହା ବି ଆଜିକା ସମାଜ କୁ ଦର୍ଶାଇ ଦିଆଯାଏ ଯେ ଯେ ଯଦି ଗଜପତି ମହାରାଜ ବି ମାନେ ଖଡିକା ନେଇକି ସୁନା ଖଡିକା ନେଇକି ଠାକୁରଙ୍କର ଚାରି ପାଖ ସଫା କରୁଚନ୍ତି। ତାମାନେ ଏଇଠି ଠାକୁରଙ୍କ ଆଗରେ ସମସ୍ତେ ସମାନ। ସେଇଠି ଉ ଚ ନିଚ ଜାତି ଭେଦଭାବ ମହାପ୍ରଭୁଙ୍କ ଆଗରେ ଜମା ବି ନାହିଁ।
ହୁଁ।
ତ ଆପଣ ଜାଣିଥିବେ ଏଇଟା ସରିଲା ପରେ ମହାପ୍ରଭୁ ବହୁତ ଖୁସିରେ ଯାଆନ୍ତି। ନଅ ଦିନ ପାଇଁ ନିଜ ମାଉସୀଙ୍କ ଘରକୁ ପୁଣି ନଅ ଦିନ ପରେ ଫେରି ଫେରିକି ଆସନ୍ତି।
ଆଜ୍ଞା।
ଆପଣ ଜାଣିଚନ୍ତି ଯେ ରଥଯାତ୍ର ର ପୂର୍ବରୁ ବି କିଛି ମାନେ କା ଯୋଉ ଥାଏ କାର୍ଯ୍ୟ ଯୋଉ କରନ୍ତି ଯେମିତି ସ୍ନାନ ପୂର୍ଣ୍ଣିମା କରାଯାଏ ସ୍ନାନ ପୂର୍ଣ୍ଣିମରେ ଠାକୁ କୁକୁରଙ୍କୁ ଗଦ୍ ମାନେ-ଏ-ଏ କନ୍
ଏତେ ସାରା ଗାଧେଇବେ ଯେ ଠାକୁରଙ୍କୁ ତା ପରଠୁ ଜର ହେଇଯିବ।
ଜର ହେଇଯିବ ତାପରେ ଅନ ବର୍ଷ ତାପ ଇଏ କରନ୍ତି ତାଙ୍କରଙ୍କୁ ଜର ହେଲା ପରେ ଥା ହଁ ତା ସେତେବେଳେ ତା ଠା କୁରଙ୍କୁ ଦର୍ଶନ ବି କରାଯାଏନି ଠାକୁରଙ୍କୁ।
ହୁଁ।
ଯୋଉ ଭକ୍ତ ମାନ କରିପାରନ୍ତିନି ତାପରେ କେତେ ଦିନ ପରେ ନବ ଯୌବନ ଦର୍ଶନ ହୁଏ ସେଇଥିରେ ସମସ୍ତେ ଠାକୁରଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି।
ସତରେ କାଳିଆ ଠାକୁରଙ୍କର ସଂସ୍କୃତି ପରମ୍ପରା ବହୁତ
ହୁଁ ହୁ।
ସେଇଠି ପାଇଁ ତ ଦେଶ ବିଦେଶରେ ପରିଚିତ ଜଗନ୍ନାଥ ଧାମ କହିଲେ ସମସ୍ତେ ଓଡିଶା ବୋଲି ଭା ମାନେ ବୁ
ହୁଁ ଚାରି ଧାମର ଗୋଟେ ଧାମ ଓଡିଶା ଆମର ଜଗନ୍ନାଥ ଧାମ। ହଉ। ଆପଣ ଯେତେ ଧାମ ବୁଲିକି ଆସନ୍ତୁ ଲାଷ୍ଟରେ ଆପଣଙ୍କୁ ଏ ଧାମ ହିଁ ଯିବାକୁ ପଡେ। ନହେଲେ ଆପଣଙ୍କ ଚାରିଧାମର ଯାତ୍ରା ବି ପୂର୍ଣ୍ଣ ହେଇନଥାଏ।
ହେଇନଥିବ ତା ସହିତ-ଅ-ଅ ଜଗାର ଯୋଉ ଅଭଢା ଥାଏ ମହାପ୍ରସାଦ ମାନେ ମୁଁ ଆପଣଙ୍କୁ କହୁଛି କିନ୍ତୁ ମତେ ସେଇଭଳି ଅନୁଭବ ହଉଛି ସ ତେ ଏମିତି ମୁଁ ଏବେ ଜଗା ଆଗରେ ବସିଛି ଆଉ ମୁଁ ତା ମହାପ୍ରସାଦ ବସି ଥାଉଛି ସେଇଭଳି ବି ମଧ୍ୟ ଅନୁଭବ ପଳେଇଆସେ ଥରେ ଥରେ।
ଆଉ ସେମାନଙ୍କ ପ୍ରସ୍ତୁତି ପ୍ରଣାଳୀ ବି ଏମିତି ଅଲଗା ଆପଣ ଶୁଣିବାକୁ ବି କୋଉଠି ପାଇନଥିବେ। ମାଠିଆ ଉପରେ ଉପରେ ଉପରେ ହେଇଛି ରୋଷେଇ କରାଯାଏ ମାନେ କେମିତି ପ୍ରକାର ସେ ଅଦ୍ଭୁତ ରୋଷେଇ ହୁଏ ଜଣା ବି ପଡେନି। ତା ଉପରେ ତା ଉପରେ ରଖା ହେଇକି ଉ ରୋଷେଇ କରାଯାଉ ତାର ଯୋଉ ବାସ୍ନା ଚାରି ଦିଗ ମୁଁହକି ଯାଏ।
ମୁହକିଯାଏ ସେଇଟା ଭଗବାନଙ୍କର କୃପା ମାନେ ଚମତ୍କାର କହିବାକୁ ଗଲେ ଆଉ କଣ। ମାନେ-ଏ-ଏ ଭଗବାନ କେମତି ତି କରୁଛନ୍ତି ଆମେ-ଏ-ଏ ଏତେ ସମୟ ଆପଣ ଗ୍ୟାସ ରେ ବସାନ୍ତୁ ସେ ଭାତକୁ ଘଣ୍ଟାଏ ଖଣ୍ ଲାଗିବ। କି ନାହିଁ ଯଦି ଉପର ଟା କେବେ ସିଝିବନି ଆପ୍ ପଣ ନିଜେ ଟ୍ରାଏ କରୁନାହାନ୍ତି ଗୋଟେ ଡେକ୍ଚି ପୁରା ଗୋଟେ ରଖନ୍ତି କିନ୍ତୁ ହେବନି କିନ୍ତୁ ସେଇଠି କେମ ତି ରୋଷେଇ ହଉଛି ଯେତେ ରହିଲେ ବି ସେ ଆଉ ଯେତେ ବି ଖାଦ୍ୟ ଖାଇଲେ ଲୋକ ଯେତେ ଜମା ସରିବନି ସେ ସେମ ତି ରୋଷେଇ।
ଅଭଡା ଯୋଉ କୁହନ୍ତିନି ଅଭଡା ପାଇଲେ ମନ ତୃପ୍ତ ହେଇଯାଏ। ଯେତିକି ବି ଆପଣ-ଅ-ଅ-ଅ ଭଲ ଭଲ ଆଜ୍ଞା। କୁହନ୍ତି ଯେ ରଥଯାତ୍ରା ରଥ ଧରି ଟାଣିଲେ ବି ଛୁଇଁଲେ ବି ଲକ୍ଷ ପାପ ଇଏ ହେଇ ଯାଏ ସେଥିପାଇଁ ତ ଆହୁତି ଆ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମକୁ ଛଡା ଯାଏନି। ଆଉ ଜଗନ୍ନାଥ ମନ୍ଦିର ଭିତରୁ ସେଥିପାଇଁ କାଳିଆ ଠା ଯେ ବାହାରକୁ ପଳେଇ
ସେମିତି ହଁ କିନ୍ତୁ ଠାକୁରଙ୍କ ଆଗରେ ଯେହେତୁ ଧର୍ମର ଇଏ ନଥାଏ ତ ଆମେ-ଏ-ଏ-ଏ ଆମେ ଠାକୁରଙ୍କର ସମସ୍ତେ ସମାନ ତେଣୁ ଆମେ ଯେଉଁ ଭ ଭକ୍ତ ମାନେ ମନ୍ଦିର ଭିତରକୁ ଯାଇପାରନ୍ତିନି ତାଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁଙ୍କୁ ବଡଦାଣ୍ଡକୁ ମାନେ ଆସି ଥାଆନ୍ତି। ତ ଏମିତି ହେଇକିନା, ଯେମତି ଆପଣ ଜାଣିଥିବେ ତିନିଟା ରଥ ଯାଇଥାଏ। ମହାପ୍ରଭୁଙ୍କର, ନନ୍ଦିଘୋଷ ଶ୍ରୀ ଜଗନ୍ନାଥଙ୍କର। ତାର ଷୋଳଟି ଚକ, ସବୁଠୁ ବଡ ରଥ କହିବାକୁ ଗଲେ, ମହାପ୍ରଭୁ ଜଗନ୍ନାଥଙ୍କର ଯୋଉଥିରେ କି ଷୋଳଟି ଚକ ଥାଏ। ତାପରେ ପରେ ଆମର ଆସି ଯିବ ମାନେ, ବଡ ବଡ ଠାକୁରଙ୍କ ଭାଇଙ୍କର ମାନେ ବଳଭଦ୍ରଙ୍କର ତାଳ ଧ୍ୱଜ ଚଉଦଟି ଚକ ଥାଏ, ଆଉ ଦେ ଦର୍ପଦଳନ ରଥ ବା, ତର୍ପ ଦଳନ ଯୋଉଟା ଆମେ କହିଥାଉଚେ ଦେବୀ ସୁଭଦ୍ରାଙ୍କ ରଥ। ବାରଟି ଚକ, ଯାହା କୁହନ୍ତୁ ମାନେ ରଥଯାତ୍ରା ସତରେ ଓଡିଶାର ଏକ ଏକ ଏତେ, ଅତି ସୁନ୍ଦର ସଂସ୍କୃତି ପରମ୍ପରା
ହୁଁ।
ବହୁତ ହି ନିଆରା, ସମସ୍ତଙ୍କ ମନକୁ ଛୁଇଁଯାଏ। ମାନେ ଲୋକ ଦେଶ ବିଦେଶରୁୁ ବି ରଥଯାତ୍ରା ସମୟରେ ଆପଣ ଦେଖିବେ ପୁରୀରେ ବହୁତ ଲୋକଙ୍କର ଜୀବନ ଚାଲିଯାଏ କେବଳ ଗହଳିରେ, ମାନେ ଜଗା ଦର୍ଶନ ପାଇଁ ଲୋକ କାହିିଁ କେତେ ଦୂରରୁ ଧାଇଁ ଆସନ୍ତି।
ତା ମାନେ ସେଇଠି ପାଦ ରଖିବାକୁ ବି ଜାଗା ନଥାଏ ଜଗାକୁ ଦେଖିବା ବି ସମସ୍ତେ ଏତେ ଗହଳି ସେଇଠି କରିଥାନ୍ତି, ଲୋକମାନଙ୍କୁ ଦେଖିବେ ପୂର୍ବ ପୂର୍ବ ଦିନ ଯାଇକି ସେଇଠି ଜଗି କି ଥିବେ।
ନିହାତି ଆପଣ ଦେଖନ୍ ନ୍ତୁ ଯିଏ କିି ମାନେ, ଆପଣ ମୁଁ ମନା କରିବିନି। ସବୁ-ଉ ଠାକୁର ସମାନ ସମାନ ଯିଏ କି ମଣିଷଙ୍କ ଙ୍କ ଭଳି ଯାହାର ରୀତିନୀତି ପାଳନ କରାଯାଏ ସେ ହଉଛି କେବଳ ଆମର କାଳିଆ ଠାକୁର। ଆଉ ତାର ପରମ୍ପରା ଯେମତି ସବୁ ବର୍ଷ ସିଏ ଆମେ ଯେମିତି ଯାଉଛନ୍ତି କୁଣିଆ ଘରକୁ, ସେ ବି ସେମତି ତା ମାଉସୀଙ୍କ ଘରକୁ ଯାଆନ୍ତି। ମାନେ ସତରେ ଠା ମାନେ, ମଣିଷ ରୂପୀ ଭଗବାନ ସେ।
ପାହୁଡା ଯାତ୍ରା ଫେରିିସା ବେଳେ ବି ମା ଲକ୍ଷ୍ମୀ ରାଗିକି ଥାଆନ୍ତି। ସେତ୍ ଥିରେ ବି ରସଗୋଲା ତିଆରି କରିକି ନିଅନ୍ତି। ଏଇଟା ବି ଜଣା ପଡେ ଯେ ଠାକ୍ କୁରଙ୍କ ଭିତ୍ ଠାକୁରଙ୍କ ଭିତରେ ବି ସ୍ୱାମୀ ସ୍ତ୍ରୀଙ୍କ ପରି ଭଲ ପାଇବା ରାଗ ରୁଷା ରହିଛି।
ନିହାତି, ସତରେ ମାନେ ଜଗାର କାହାଣୀ ନା! ଯୋଉ କୁହନ୍ତିନି, ମଣିଷ ସମାସକୁୁ କେମିତି ଚଳେଇବା ହୁଏ ସବୁ ଜାଗାକୁ ହିଁ ଜଣା ଯେମତି
ଠିକ୍ ବାହୁଡା ଯାତ୍ରାରେ ଠାକୁରଙ୍କର ବି ଯୋଉ ଅଳଙ୍କାର ସୁନା ଅଳଙ୍କାର ଭେଷ ତାକୁ ଦେଖିବେ ବେଳିତ ଭକ୍ତମାନେ ଆକୁଳ ହେଇକି ଥାଆନ୍ତି।
ହଁ, କେବେ ସେଇଠି କଣ ସୁୁନାବେଶ ମାନେ, ତାର ଯୋଉ ତିନି ଚାରି ଦିନ ପର୍ଯ୍ୟନ୍ତ ଯୋଉ ବେଶ ଗୁଡିକ ହୁଏ। ମାନେ ଏଇ ଯୋଉ ଅମ୍ ହସ୍ତି ବେଶ ବି ହେଇଥାଏ ମଝିରେ ତା'ପରେ ସୁନାବେଶ ହୁଏ, ଏମତି ଦି ତିନି ପ୍ରକାର ଯୋଉ ଅଧର ପଣା ଯୋଉ ଦିନ ହୁଏମ୍ ସତରେ ସେଇ ଠାକୁରଙ୍କର ସେଇ ସବୁ ବଡ ଏକାଦଶୀ ଯୋଉଡା, ଆମେ ସୁନା ମାନେ ସେଇ ସୁନାବେଶ ଦିନ ହିଁ ଲୋକ ବହୁତ୍ ଆଁ ଶ୍ରଦ୍ଧାର ସହ ଅପେକ୍ଷା କରିଥାନ୍ତି ସେଇ ଦିନ ଗୁଡିକୁ।
ଆଜ୍ଞା।
କେବେ ସେଇଦିନ ଆସିବ ଆମେ ଜଗାକୁ ଦେଖିବୁ।
ଆଉ ସେଇ ଜଉ ଯୋଉ ଯୋଉଠି ଆମର ଅଭଡା ବଣ୍ଟା ଯାଏ ସେଇଠି ବିଭିନ୍ନ ପ୍ରକାର ଭୋଗ ବି ମିଳେ ଆପଣ ଜାଣି ଚନ୍ତି।
ନିହାତି ଆନନ୍ଦ ବଜାରରେ।
ଆନନ୍ଦ ବଜାରରେ ଗଜା ମିଳେ। ଟଙ୍କୁ ତୋରାଣୀ ଟଙ୍କୁ ତୋରାଣୀ ପିଇଲେ ତ ଆପଣଙ୍କ
ଟଙ୍କତୋରାଣୀ ତ ହଉଛି ମାନେ ଅଭ ତାପରେ ବୋଧେ ଦ୍ୱିତୀୟ ନାମ କହିବାକୁ ଗଲେ ପୁରୀର ସେ ହେଉଛି ଟଙ୍କତୋରାଣୀ। ପାଇଁ ଯୋଉଟା କି ଆମେ ପ୍ରସିଦ୍ଧ ସେଇ ଟଙ୍କତୋରାଣି ଆପ ଆପଣ ଘରେ କରନ୍ତୁ କିନ୍ତୁ ସେଇ ବାସ୍ନା ଆସିବନି।
ନାନ୍।
ଜଗାର ସେଇ ଆନନ୍ଦ ବଜାରରେ ମାନେ ରହିକି ପିଇବାର ଯୋଉ ବାସ୍ନା ଥାଏ ସେଟାକୁ ଆମେ ଯ ଘରେ ଆମେ ଏତେ ପ୍ରକାର ବନଉଛନ୍ତି ଆପଣ ସମସ୍ତେ ଦେଖୁଥିବେ ନିଜେ ବି ବନଉଥିବେ। କିନ୍ତୁ ସେଇ ମାନେ ଟେଷ୍ଟ୍ ଟା ଆସେନି ସେଥିରୁ।
ହୁଁ।
ତ ଜଗା ବିନା ଯେମିତି ସମସ୍ତେ ଅଧୁରା ସାରା ଦୁନିଆ ଜଗତ ତରନାଥ ଜଗନ୍ନାଥଙ୍କୁ ନେଇ ପରିଚିତ ସତରେ ଆମ ଓଡିଆ ଲୋକ ଆମେ
ପରିଚିତ ଆମ ଠାକୁର ଦେବତା ହଉଛନ୍ତି ଜଗନ୍ନାଥ ଆମ ମାଲିକ ହଉଛନ୍ତି ଜଗନ୍ନାଥ।
ହଉଛନ୍ତି ଜଗନ୍ନାଥ।
ଜଗନ୍ନାଥ ହଁ ଆମେ ବହୁତ ଭାଗ୍ୟବାନ ଯେ ଆମେ ତାଙ୍କ ମାଟିରେ ଜନ୍ମ ଦେଇଛେ।
ନିହାତି ଯେମିତି ଆପଣ ଦେଖୁନାହାନ୍ତି ଜାତି ଧର୍ମ ବର୍ଣ୍ଣ କିଛି ନାହିଁ ସାଲବେଗ ବି ଠାକୁରଙ୍କୁ ମାନେ ଦର୍ଶନ ପାଇଛନ୍ତି ସେଥିପାଇଁ ଠାକୁର ବି ତାଙ୍କୁ ରଖିଛନ୍ତି। ତ ନିହାତି ଆମେ ସମସ୍ତେ ଠାକୁ କୁରଙ୍କ ଆଗରେ ସମାନ ତ ଆମେ ମନୁଷ୍ୟ ସମାଜରୁ ମାନେ ଚେଷ୍ଟା କରିବା ଯେମତି ଏଇ ସବୁ କିଛି ନ ରହୁ ଭେଦଭାବ ସମସ୍ତେ ଭଲ ରୁହନ୍ତୁ ଯେମିତି ଜ ଗା ଆମକୁ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ସହ ସମାନ କରି ରଖିଛି ଆମେ ବି ସେମତି ସମାନରେ ରହିବା। ତ ମ୍ୟାଡାମ୍ ଆପଣ ସ ତ କଥା ହେଇ ଖୁସି ଲାଗିଲା ରଖୁଛି ନମସ୍କାର ଧନ୍ୟବାଦ।
ଠିକ୍ ଅଛି ଧନ୍ୟବାଦ।